ହ୍ୟାଲୋ
ଙ୍କ କରଥିଲୁ।
ଏଇ ବସିଥିଲି।
ଖାଇ ପି ସାଇଲଣି।
ଙ୍କ କରଚ
ତୁ ବୁଲତେ ଜାଇନଉ କୁଆଡେ।
ନା ଯାଇନେଇ ଜିବା କାଲି ଆଡ଼କୁ ଦେଖିଆ।
ଖରା ହଉଛି ଖରାରେ କିଏ ବାହାରୁଛି ବା। ଏଇ କାଉଁଳିଆ ପାଗଦେଲେ ଏ ସେ। ଏତେ ବେଳେ ଟିକେ ଭାରିଭୁରାକି ଜଦି ଯାଆନ୍ତେ ଖେଳିବା ପାଇଁ। ଆଉ ପୁରା ତ ଧୁମୁ ଖରା ଟା କରିଦେଇଚି ଆଜି ଆଉ।
ହୁଁଉଁ।
ହଁ ପା।
ହୁଁ ହୁଁ। ଆଉ ଜମା ଅଛି।
ଉଁ।
ଭାଉଜଙ୍କ ଫେସୱାସ୍ ଟା ଅଛି।
ଫେସୱାସ ଅଛି ଛାଡଦେଇ ପଳିଆଇଛି।
ଉଁ
ଆ ପକେଇ ଦେବୁ।
କଣ କରିଥିଲ ଆଜି ଖାଇବା?
ଉଁ?
ଶୋୟାବିନ ତରକାରି ଶାଗ। କାଙ୍କଡ଼ ଆଳୁ ଭଜା ଆଉ ଆମ୍ବ। କରମ ଭାତ। ଆଉ ଛୁଇଁ ଆଳୁ ତରକାରୀ।
କିଲୋ ଆଜି କଣ ସାଧା ପୁରା?
ମୋ ବାପା ବୋଉ ଖାଇବେନି ଆଇଁଷ। ନନା ଘର ଥିନେ ଆଇଁଷ କରନ୍ତି ସେ ଖାଉନାହାନ୍ତି ରବିବାରେ ଆଉ ହଁ।
ବାପା ଚାଳି ଆଉଜାଉନା।
କିଏ?
ବାପା ଚାଣ ଯାଉଚନ୍ତି।
ହୁଁ।
ମାହାଳି ରବିବାରେ ବୋଉ ତାର ତ କେତେ ଆଗରୁ ଛାଡ଼ିଲାଣି ଭାଇ ପାଇଁ ସେ ଛାଡ଼ିଲାଣି ହେଇ ପାଞ୍ଚ ଛଅ ବର୍ଷ ହେଇ ଯିବ ଛାଡ଼ିଲାଣି।
ଅଁ ହଁ।
ହଁ ନନା ଘର ଥିଲେ କରନ୍ତି।
ହୁଁ।
ଚିକେନ୍ ଆଣିକି ଖାଇବେ।
କଣ?
ଆଜି ଚିକେନ୍ ଆଣିବି ତମେ ଖାଇବ କି?
ନାଲୋ ମୁଁ କନି କୁଆଡ଼େ ଯାଇଛନ୍ତି ଆଜି ତାଙ୍କର?
ତା ଝିଅ ଘରକୁ ବା।
ଓ ତାଙ୍କ ଝିଅ ଘରଜୁ ପାଳେଇଛନ୍ତିି।
ହଁ ତାଙ୍କ ଝିଅ ଘରେ ଭୋଜିଟା କରିବେ ଆଉ।
ଅ ହ ମାନେ ତାଙ୍କ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଯାଇଛନ୍ତି।
ହଁ ନନା ନାନୀ ତାଙ୍କ ପୁଅ ଯାଇଛନ୍ତି ଯଉ ଡିଉଟି।
ଉଁ ହୁଁ।
ହି ଯଉ
ସେ ଆମ ପୁଅ ଯାଉଚି କେତେଳେ ଆସୁଚି କେତେଳେ?
ଯାଉଚି ସାତଟା ବେଳେ ଆସୁଚି ପାଞ୍ଚଟା କି ସାତଟା ଏମିତି ହେଇଯାଉଚି।
ଯାଉଚି କେତେଳେ?
ଆଉ ଦଶଟା ଅଳେ ଯାଉଚି ସାତୁଟା ଆଳେ ସାତୁଟା ଆଳେ ଯାଉଚି।
ଉଁ ହୁଁ।
ଆସିଲା ଆଳକୁ ପାଞ୍ଚଟା ହେଇଯାଉଚି କେତେବେଳେ ଛଅଟା ଏମିତି ହେଇଆଉଚି ଆଉ।
ଉଁ ହୁଁ।
ଦିନେ-ଦିନେ ଦଶଟା ଆଳେ ଯାଉଚି ଦଶଟା ଆଳେ ଗନେ ସେ ଆଟା ନଟା ସାଢେ ଆଟଟା ସୁଧା କି ନଅଟା ସୁଧା ପଳେଇ ଆସୁଚି।
ହୁଁ କେତେ ଟଙ୍କା ବଳିଆ ପାଉଚନ୍ତି ସେଳୁ?
ବାର ହଜାର।
ମୁଁ କହିନି କେତେ ଟଙ୍କା ଭଳିଆ ପାଉଚନ୍ତି?
ବାର ହଜାର ପା।
ଉଁ ହୁଁ।
ଫାଷ୍ଟେ ପାଉଥିଲେ ସାତ ହଜାରେ।
ହୁଁ।
ବଢିକି ବାର ହଜାର ହେଇଚି ହଁ।
ମାନେ ଏଟା କଉଁତି।
ଗଲେ। ଏଇ ଯୋଉ ଚଉଦ ନା ଚଉଦ ଯଉ ଭୁଟିଂ ହେଲା ସରୁ-ସରୁ ଯା।
ହୁଁ ହଁ ଯେ ତାଙ୍କର କାମ କଣ ମାନେ ସେଟା ନା କମ୍ପୁଟର କାମ କରୁଛନ୍ତି ନା କଣ?
କମ୍ପ୍ୟୁଟର ପାଖରେ କମ୍ପ୍ୟୁଟର କରୁଛନ୍ତି। ଦେଖୁଛନ୍ତି ଯୋଉ ଯିଏ ବି ଦବା ପାଇଁ ବି ଦଉଛନ୍ତି ବି ଜିନିଷ।
ହୁଁ।
ଆଉ କେତେ ଟଙ୍କା ଆସିଲା କଣ ସବୁ ହିସାବ ରଖିଛନ୍ତି ଆଉ।
ଦେଇ ହେରିକା ଶୋଇଲେଣି?
ହୁଁ। ସୋଇଲେଣି। ଆଉ ତମେ କଣ ଆଜି ଦେଖିଲ?
ଆମର କରୁଥିଲୁ କୋବି ଆଳୁ ତରକାରୀ।
ହୁଁ।
ଆଉ ଚିକେନ।
ହୁଁ ହୁଁ। ରବିବାରେ ଆଉ।
ହଁ ତ ଚିକେନ କିଏ କିଏ ଖାଇବେ କି? ଖାଲି ଯା ରୂପାଲି ତାର ଏଇନା ଖାଇଲା। ରାତିକି ଆଉ ଖାଇବନି।
ସେ ଖାଇ ନଥିଲେ?
ଏଁ।
ସେ ଖାଇ ନଥିଲେ କି?
ଏଇନା ଖାଇଲା ରାତି କିି ଆଉ ଖାଇବନି। ରାତି ଅମେଇଶା ଚାରିଟା ବେଳକୁ ସେଥାନ୍ତ ଖାଇବ ଗଣ୍ଡେ ଭାତ।
ହଁ ଯେ ଅମେଷା ଅମଷା କରୁଛନ୍ତି ସେ ଅମଷ ରେ
ଅମେଶ ମ ଅମିଷାରେ କିଏ ଆଇଁଷ ଖାଏ କିଲୋ?
ମୁଁ ଜାଣିନି ଅମେଶା କଣ କରନ୍ତି ବୋଲି?
ଅମେଶାରେ ସ୍ତି ଲୋକ ଆଇଁସ ଖାଆନ୍ତିନି।
ଆଜଣିଛି
ହଉଛି ବାବୁ ଖାଇଲା ଆ ବଡ ପୁଅ ଖାଇ ସଇଲା ଆଉ ସୁବାସର ତ ବଡ ଭାଗେ ହାଟକୁ ଯାଇଥିଲେ ସେ ତାଙ୍କ ଟିପିନନ୍ ଦେଇଥିଲି ସେଠୁ ଖାଇଦେଇକି ଦେଇ ଆସିଛନ୍ତି।
ହଁ। ରାତିକି ଆସି ଯେମିତି ଖାଇବେ।
ହୁଁ।
ଉଁ ହୁଁ। ଘର ଥିଲେ କିିବା
ଆଉ ଦେଇ ଫୋନ ଥିଲା ନା? କି ଦେଇ ଫୋନ କରିଥିଲ ନା? ଅ ହଁ।
ଓ ଆଉ ଆସିବା କଥା କହୁଥିଲେ ସେ କଣ କହୁଛି ମେଡିକାଲ ଯିବ ବୋଲି।
ମେଡିକାଲ ଯିବ?
ହଁ।
ସବୁ ତ ଖାଲି ଏଇନା ଖାଲି ମେଡିକାଲ ମେଡିକାଲ ଗଲେ କିଏ କଣ କରିବୁ କାହାକୁ
ପୁଅ ଟ ପୁଅ ଟା ହେଲା ନା କଣ ଗୋଟେ ଷ୍ଟୋନ ବାହାରିଲା ନା ସେତ କଣ କହିଲି ନା ଷ୍ଟୋନ ଯୋଉ ବାହାରିଥିଲା।
ଏଇ ଯୋଉ ଝି ଦେଇର ନା
ହଁ।
ତୋ ଦେଇ ର ନା।
ସେଇ ହଁ ହଁ ସେଇଟା କଣ ଦେଖେଇକି ଅପରେସନ କରିବେ ନା କଣ?
ହଁ ହଁ।
ହୁଁ।
ହଁ ନା ଶୀଘ୍ର କରିିକରା ଦିଅନ୍ତୁ ଯାଉ।
ନା ଟେନସନ ସବୁବେଳେ।
ହଁ।
କଣ କଣ ହବ କିଛି ଠିକ୍ ନାହିଁ।
ହୁଁ।
ହଁ ତ ତା ହବ କିଛି ଠିକଣା ନାହିଁ।
ହୁଁ।
କହିହବନି। ଚେକିଂ ଚେକିଂ କରିନ
ପିଇସା କୋଉଠି ଘରେ ନା ପଦାରେ କୋଉଠି।
ନାଁ ଘରେ ସୋଇଛନ୍ତି।
ହୁଁ।
ହୁଁ
ପିଇସା ଏଇନାଖରାରେ ଆଉ କୁଆଡେ ଯାଉନାହାନ୍ତି।
ନାଁ।
ହୁଁ
ଖରା କମିଲେ? ସନ୍ଧ୍ୟା ବେଳକୁ ଯାଆନ୍ତି ଯୁଆଡେ ଯିବା କଥା।
ହୁଁ।
ପାିଧତି କନି ଆଉ
ହୁଁ।
ହୁଁ। ଆଉ।
ରଜ ପାଇଁ ଡ୍ରେସ୍ ଆଣିଚୁ ନାଁ?
ନାଁ ନେଇ।
ଅନ୍ ନଉ କିଲୋ।
ନାଇଁ। ଆମେ ବାହା ଘର ହଉଛି କାଇଁ ଯିମୁ ଯଦି ବୁଲିବାକୁ ଆଞ୍ଚିନ ଯାହା ବାହାଘର ବେଳକୁ ଏବେ ସ୍ତ। କଣ କ ହିଲୁ
ଯାହା ହଉ ତୁ ବୁଝୁଛୁ ଏଇନା ଆମର ତ ଛୁଆ ବୁଝୁନାହାନ୍ତି।
ଓହୋ ଆଛା ଏଇନା ଆଣିଛ ଫୁଣୀ ପା
ନା ତ ବୁଝୁଛ ଆମ ସତ ବୁଝୁନାହାନ୍ତି ଯେତେ ଡ୍ରେସ ଦେେଲିମ ମତେ ଡ୍ରେସ ଦିଅ।
କଣ କହିବୁ ଘରେ ଅସୁବିଧା ହେନେ ସବୁ ବୁଝିବାକୁ ପଡିବ।
ନାଇଁ ଲୋ ଏ ଛୁଆ କୋଉ ଜାଣୁଛନ୍ତି।
ହଁ
କଣ ଆମର କାଳେ ହାଉ ଯାଉ ସୁବିଧାରେ ଖାଲି ଚଳୁଛୁ।
ସେନ ସେ କଣ
ମୋ ଝିଅ ବା ମତେ ଦିନେ କହିଲା କଣ ଗୋଟେ ମାଗିଲା। କଣ ଗୋଟେ ମାଗିଲା ମୁଁ କହିନି ଦେଖୁଛୁ କଣ ଗୋଟେ କହିନି ମୁଁ
ହୁଁ
ଆଉ ଏଇଥିରେ ଆଣିଥିଲି ନା ପୁଣି ଆଣ ଗୁ ନା କଣ ଗୋଟେ କହନି ଯେମିତି ମତେ କହୁଛି
ମୁଁ ସେମିତି ତା ବୟସରେ ଥିବା ପ୍ଲସ ହେଲିଲେଣୁ ବାହାଘର ବେଳକୁ ଜିଦି କରୁଥି ଲି।
ସେତ
ମୁଁ ସେମିତି ଜିଦି କରେନି କି।
ମତେ ବା କହିଲା କହିଲା ବାପା ମା ଦି ଜଣ ରୋଜଗାର କରଛ ମତେ କଣ ମନା କରୁଛୁ।
ଇ ଲୋ ମାଲୋ ତମେ ଦିଜ ରୋଜଗାର କରୁଛ ତାକୁ ମନା କରିଦଉଛ କଣ? ସେ ଦେଖୁଛି ଆଉ। ଦେଖୁଛି ଆଉ ରୋଜଗାର କରୁଛ ଦି ଆଙ୍କେ ଆଉ। ହବା
ଆଉ ଏଇଭଳିଆ ଛୁଆକୁ କଣ ମନା କରିବୁ ନା ତ ଆଉ।
ହଁ ସେ କହିଦେବେ ଆଉ।
ହୁଁ ଏ ଛୁଆର ଜବର ବୁଦ୍ଧି ହେଇଗଲାଣି। ଆଗରୁ ଗୁଣ୍ଡି ଗୁଣ୍ଡି କହୁଥିଲେ ଜବର ବୁଦ୍ଧି ହେଇଗଲାଣି।
ଆସ୍ତେ ଆସ୍ତେ ବୁଦ୍ଧିଟା ବଢିବ କମିବ କି? ସେତେ ବଡ ହବ ସେତେ ବୁଦ୍ଧି ବଢିବ। ଏମିଆ ଡ୍ରେସ୍ ଆଣି‌ଛି ନା?
ଉଁ ହଁ ଅନଲାଇନରେ ମଗେଇଚି।
ହଁ।
ହଁ ଅନଲାଇନରେ ମଗେଇଚି ପ୍। ପୁଣି ତୋ ଭାଇ କତିରୁ ଏଇ ଦି ଦିନ ହେଲା ଫୁଣି ଗୋଟେ ଟପଟେ ନେଇଚି।
ହୁଁ ହୁଁ।
କୁର୍ତ୍ତିଟେ।
ହଁ କୁର୍ତ୍ତି ଟପ।
କାଲି ତା ମାମୁଁ ଘରକୁ ଗଲା। ସେ କୁର୍ତ୍ତିଟା ପିନ୍ଧିକି ଗଲା। ଆର ଡ୍ରେସଟା ନେଇକି ଗଲା।
ଉଁ ମାମୁଁ ଘରୁକୁ ଯାଇ ସାରିଲାଣି?
କାଲି ରାତି ଗଲା।
ହୁଁ ହୁଁ। ମାମୁଁ ଘରେ ଅଜାକୁ ନାହିଁ ଆଉ।
ଉଁ?
ମାମୁଁ ଘରେ ରଜା ହେଇନା କି ଆ।
ହୁଁ ତା ରାତିକୁ ନନା ଆସଥିଲା ଆସିକି ନେଇଗଲେ।
ହୁଁ ହୁଁ। ହୁଁ। ଉଁ କହନ୍ତୁ।
ଆଉ। ଇ ଆଉ କଁ କହ।
ପୁଅ ଶୋଇଚି?
ଆଉ ଚାରଟା ବେଳକୁ ବୁଲିବା ପାଇଁ ଯିବୁ ନାଇଁ?
ଆଜ ଯିବିନି କାଲିଆଡକୁ ଯିମି ଦେଖିବା।
ସନ୍ଧ୍ୟା ବେଳୁ
ହୁଁ।
ଆ ଆଜି ତମ ଘରେ କଣ ହବ?
କଁ ହବ କେଜାଣି ମୁଁ ଜାଣିନି ମୁଁ ତ ଏକୁଟିଆ ରହୁଛି ମୁଁ ଜାଣିନି କିଛି ଗାଁ ଭିତରେ ଯିଏ ଯେମିତି କଣ କରିଥିବେ।
ତମର ସବୁ ମୋବାଇଲରେ ଛାଡୁଛନ୍ତି ତୁ କାଇଁ ଜାଣନୁ କିଲେ।।
ମୁଁ ଆଉ ଦେଖୁନି।
ହଉ ତା ରହ ପୁଅଟାକୁ ହଉଚି ଯାଏ ଶୋଇକି ଉଠିଲାଣି।
ହଁ।